ହ
ହାଲୋ ଗୁଡ଼୍ ଆଫ୍ଟରନୁନ୍।
ଭେରି ଗୁଡ ଆଫ୍ଟରନୁନ୍ ଆଉ
ଚାଷ ବାସ ଚାଲିଛି ନା ଚାଲିନି?
ହଁ ସେମିତି ଚାଷ କଣ? ଆମର ସେଇ ଯୋଉ ଜମି ଯେତିକି ଯୋଉ ଥିଲା
ହଉ ସେଇଟା ଆମର ସେମିତି ବଖରା ଦିଆ ହେଇଛି। ଆଉ ସେଇ ତି ମାନେ ହିଁ ଚାଷ ହେରିଆ କରୁଛନ୍ତି। ଆଉ ବେଳେ ବେଳେ ଆଣିକି ଦେଇ ଦଉଛନ୍ତି। ଯାହା କରୁଛନ୍ତି ବାଦାମ ମ ହଉ କି ଧାନ ହଉ। ବିରି କୋଳଥ ସେ ଯାହା କରୁଛନ୍ତି।
ବଖରା ଯୋଉଟା କହିଲେ ହେଇଟା ଭାଗ ଚାଷ ତ।
ହଁ ମାନେ ସପୋଜ ଆମ ବିଲ ସେଟା ମୁଁ ଆଉ ଜଣଙ୍କୁ ସେ ଦେଲି ସେ ଯୋଉ ହଁ ବଖରା ସମଥିଙ୍ଗି ଯୋଉଟା କହୁଛନ୍ତି। ଆଉ ସେଇମାନେ ସିଏ ହଁ ସିଏ ସେ ସବୁ ଇନଭେଷ୍ଟ କରିକି ଚାଷ ବଗେରା କରିବେ ଆମ ବିଲରେ। ତା ଧିଅରୁ ସେକେତେ
ମାଲିକ ଜଣେ ଆଉ ଜଣେ ଇଏ ଆଉ ବୁଝ୍ ଝୀ ହେଲା ୱାନ ଟାଇପ୍ ଅଫ୍ ଯୋଉ ଗୋଟେ ପ୍ରକାର ଲିଜ ନେଇଜିବା। ଯୋଉଟା କୁ କୁହନ୍ତି ନା?
ହଁ ସେ ଲିଜ ନେଇକି ଯୋଉ କରନ୍ତି ସେମିତିକା। ହଁ ସିଏ ସେମିତି ମାନେ ବେଳେ ବେଳେ ଡାଉଟୁ ହଉଛି ସେ ଠିକ୍ ଠାକ ଆମଉଣ୍ଟ ଦଉଛନ୍ତି ନାହିଁ ସେ ତ ଯୋଉଥରକ ଦଉଛନ୍ତି କହୁଛନ୍ତି ଏଥରକ ସେ ନଥିଲା ଅଳ୍ପ ଟିକେ ନାଗୁ ଦଉଛନ୍ତି ବାଦାମ କେତେବେଳେ ଗୋଟେ ବ୍ୟାଗରେ ଆଣିକି ଦେଉଛନ୍ତି। ଆଉ କୋଳଥ ଫୋଳଥ ଆଣିଲେ ଏ ଯୋଉ ପଲିଥିନିରେ ଆଣିକି ଏମିତି ଦେଇ ଦଉଛନ୍ତି। ଯେ ଏତ ଏତେ ବଡ ବିଲ ଟା ତମେ କେତେ ଏମତି ଚାଷ କରୁଛ ତା ଦେହରୁ ମାନେ ଏତିକି ଏତିକି ଦେଖା ବାହାରୁଚି। ଏମିତି ଇଏ କରୁଛନ୍ତି ଆମେ ଭାବୁଛୁ ପୁଣି ଆଉ ଦେବୁନୁ ବୋଲି ଆଉ।
ହଁ ଦେଖ କଣ ହଉଛି। ହଁ ମୁଁ ଏଇଥରିକା କଣ ହେଇଛି କହିଲ ଏବେ ତ ଜାଣିଥିବ ତ ମୌସୁମୀ ଆସିନି ଡେରିରେ ଆସିଚି। ଯୋଉ ଯୋଉ ଲାଲିନୋ ଯୋଉ କଣ ପ୍ରଭାବ କଣ କହୁଛନ୍ତି ସେ ହଁ ଏ ଲାଈନୁ ରୁ ହଁ ସେଟା ପ୍ରଭାବ କଣ କହୁଛନ୍ତି ତ ସେଇ ଯୋଗୁ ତ ପାଗ ଏ ବର୍ଷ ଟିକେ ଏତେ ଭଲ ନାହିଁ। ମାଟି ସିନା ବତର ଧଇଲେ କଣ କରିବୁ। ମୁଁ ବି ଯୋଉ ଚାଷ ଭାବିଥିନି କରିବି ବୋଲିକି ଆମର ଏପଟ ଟା ଟିକେ ହଉଛି। ଗୋଟେ ମୁଁ ଦି ପ୍ରକାର ଜମି ଗୋଟେ କରିଛି। ବୁଝି ହେଲାନା ଗୋଟେ ଗୋଟେ ସାଇଡି ଆମର ରହୁଛି ଖାଲୁଆ ଆଉ ଗୋଟେ ଟାଇମି ଟିକେ ଢିଆଳିଆ ଜମି ରହୁଛି। ତ ଉଚ୍ଚ ଜମିଟାରେ ଆମର ହେଠି ଲାଗେ ସେଇଟା ହଉଚି କାଠ ଫସଲ ଲାଗେ ଯେମିତି କିି ହଉଚି ବିରି ଆଉ ହଉଚି ବିରି ଲାଗିବ ସେଠି ବି ଧାନ ହେଇପାରିବ ବୁଝିଲ। ଧାନ ବିରି ମୁଗ ଡାଲି ଯାତିୟ ଯେତିକ ଆଉ। ଆଉ ଖାଲୁଆଟାରେ ଯୋଉଟା ରହୁଚି ସେଠି ବି ସେଇ ଧାନ ହବ ସେ ଯୋଉ ହଁ ଇଏ ଆମର ବିୟଳି ଧାନ ସାଧ ଧାନ ଯୋଉ ଆମର ପୁରୁଣା ଯୋଉ ସବୁ ଇଏ ଗୁରା। ସେ ଧାନଗୁରା ହୋଉଚି। ଆଉ କିନ୍ତୁ ସେଇ ଆମର ଯୋଉ ଟିକେ ଯୋଉଟା ରହୁଛି ଯୋଉଟା ବତର ଯୋଉ ରହୁଛି ସବେଇ ବେଳେ ଜେଟେ ବାଲିଆ ଜମିଟା ଯେହେତୁ ରହୁଛି ବାଦାମ ଚାଷଟାକୁ ଆମର ଟିକେ ଅଧିକ ଇଏ କରୁ ନଜର ରଖୁ। କାରଣ ଏଇଟା ଟିକେ ଅଧିକ ଲାଭ ହୁଏ। ହଁ ଟିକେ ଚଡା ରେଟରେ ହ ଚଢା ରେଟରେ ଟିକେ ବିକ୍ରି ହୁଏ ବୋଲି କି
ହୁଁ।
କିନ୍ତୁ ଏବ୍ ଏ ବର୍ଷ ଏମିତିଆ କଣ ସମୟ ହେଇଛି ପୁରା ଅକାଳ ପହିଲା ଭଳିଆ ବର୍ଷା ବର୍ଷା ର୍ଷା ବି ଠିକଠାକ ହୋଉନାହି।
ହଁ ହ ଆଚ୍ଛା ଆଚ୍ଛା ପ୍ରୋବ୍ଲେମ୍ ବଡ଼।
ସେଇଠି ତ ଅସୁବିଧା ଆଉ।
ହଁ ବେଳେ ବେଳେ ପୁରା ବହୁତ୍ ଜୋରେ ବର୍ଷା ନାଦି ଦଉଛି ବେଳେ ବେଳେ ପୁରା ଖରା ହଉଛି ଯେ ବର୍ଷା ହିଁ ଦେଖା ଦର୍ଶନ ନାହିଁ ତ ଯେତେବେଳେ ଯୋଉଟା ଦରକାର ସେଇଟା ହିଁ ସେତେବେଳେ ହଉନି।
ସେଟା ଆମ ଚାଷ ପାଇଁ ଠିକ୍ କି।
ଯେବେ ବାଲାନ୍ସ ବାଲାନ୍ସ ଟିକେ ଦରକାର ବର୍ଷାରେ ଖରା ଟିକେ ବାଲାନ୍ସ ନହେଲେ ଗଛ ଠିକ୍ ସେ ବଢ଼ିବ ନାହିଁ ତ ନହେଲେ ଅଧିକ ପାଣି ହେଇକି ଗଛ ପଚିଯିବ। ଆଉ ଫସଲ ନଷ୍ଟ ହେଇଯିବ ସେଟା ଗୋଟେ ପ୍ରୋବ୍ଲେମ୍ ଟିକେ।
ସେଥିପାଇଁ ମୁଁ ଟିକେ ଭାବିଥିଲି ଯୋଉ ଏବେ କରୁନାହାନ୍ତି ନା ଇଏ ଚାଷ। ଯୋଉ ହଉଛି ଫାର୍ମିଂ କରିନାହାନ୍ତି ନା ମାନେ ଏ କଣ ହେଟା କୁହନ୍ତି? ହଁ ଯେମିତି ହଉଛି ହଁ। ନାଁ ନାଁ ସେ ସେ ପରିବେଶ ତ ଆମର ନୁହେଁ। ଯେମିତି କି ଘରେ ରହିକି କଭର କରିକି ଯୋଉ କରନ୍ତି ମାନେ
ଆଚ୍ଛା ଆଚ୍ଛା ହୋମ ଗାର୍ଡେନିଂ ଯୋଉଗୁଡା଼ କହୁଛନ୍ତି।
ହଁ।
ଆଚ୍ଛା ରୁ ଫାର୍ମିଂ ରୁ ଫାର୍ମିଂ ଯୋଉଗୁଡା଼ କର
ହଁ ହଁ ସେଇଟା ଭାବୁଥିଲି କରିବି ବୋଲି ‌କି। କିନ୍ତୁ ଏ ଟିକେ ଏ ର ଅର୍ଥର ଅଭାବ ଅଛି କାରଣ ସେଠି ଅଧିକ ଟିକେ ଇନଭେଷ୍ଟ୍ ନା ରିଟର୍ନ ଆସିଲେ ଇଆଡ଼େ କଣ ଟିକେ ନଜର ପକେଇବି।
ହଁ ଠିକ୍ ସେ ପ୍ରଫିଟ୍ ଟିକେ ନହେଲେ
ହଁ ତଥାପି ଆଁ ମଝିରେ କଣ କରିଥିଲି ବୁଦ୍ଧି ଖଟେଇକି ଗୋଟେ କିଆରି ରେ ଲଗେଇଥିଲି ଲଙ୍କା। ଆଉ ଏ ବର୍ଷ ଲଙ୍କାରେ କିନ୍ତୁ ବଢ଼ିଆ ଇନକମ୍ ଟା ହେଇଛି।
ଛୋଟ ଯୋଉ ଧଳା ଲଙ୍କା ନା ଗୋଲ ଗୋଲ ଲଙ୍କା।
ନାଁ ନାଁ ସେ ସେଗୁଡା ନୁହଁ ଆମର ଯୋଉ ଇଏ ଲଙ୍କା ଛୋଟ ଯୋଉ ଡେଲି ପ୍ରତିଦିନରେ ବ୍ୟବହାର ହଉଛି ଛୋଟ ଲଙ୍କା ଗୁଡ଼ା ହଁ। ସିଏ ବଢ଼ିଆ ପ୍ର ହଁ। ରାଗୁଆ ଲଙ୍କା ବୋଲିକି ସେଇଟା ଏ ବର୍ଷ ଭଲ ପ୍ରଫିଟ୍ ହେଇଛି ଆଉ ମାର୍କେ କେତେବେଳେ ଟିକେ ଭଲ ବି ସେଲ୍ ହଉଛି।
ହଁ ଲଙ୍କା ବି କେଜି ଦୁଇଶହ ଟଙ୍କା ବୋଧେ ସମଥିଙ୍ଗ୍
ହଁ ଦୁଇଶହ କାହିଁକି ଅଢ଼େଇ ଶହ ବତେ ଯାଇଛି ଆଉ ଅଢ଼େଇ ଶହ ତିନିଶହ ଏଇଭଳିଆ ମୁଁ ବିକିଛି ଆଉ।
ଆଚ୍ଛା ଆଚ୍ଛା ହଁ ମୁଁ ବି ଯେତେବେଳେ ଯାଇଥିଲି ଯୋଉ ମାର୍କେଟ ଆମର ପାଖରେ ଯୋଉ ମାର୍କେଟ ଟା ଅଛି। ସେ ମାର୍କେଟ ରେ ବିକ୍ରି ହୁଏ ବହୁତ୍ ସାରା ସବୁ ସବୁଆଡୁ଼ ବେପାରି ଆଣନ୍ତି ଆମର ଏଇଟା ସବୁଠୁ ଓଡ଼ିଶାରେ ଫେମସ୍ ନୁହଁ କି ଏଇ ଯୋଉ ମାର୍କେଟ ଟା। ଆଉ ସେ ଏଠି ତ ସବୁଆଡୁ ଆଣନ୍ତି ଯୋଉ ଟିକେ ଶସ୍ତାରେ ବି ପରିବା ମିଳେ। ତ ସେଠି ମୁଁ ଯାଏ ଯେତେବେଳେ ଆଣେ ଲଙ୍କା ଦୁଇଶହ ଅଢ଼େଇଶହ ଭିତରେ ହଁ ସମଥିଙ୍ଖ୍ ଥାଏ ମୁଁ ସେଇ ଶହେ ଗ୍ରାମ୍ ଦୁଇଶହ ଗ୍ରାମ୍ ଏମିତି ନେଇକି ଆସେ।
ରେଟ୍ ଟା କାହିଁ ଏ ବର୍ଷ ବଢ଼ିଲା ଜାଣିଛ?
କଣ ପାଇଁ?
ଏ ଯୋଗୁକୁ ମାନେ ବର୍ଷା ଟା ଅଦିନିଆ ହେଲା ଭଳିଆ ହେଇଛି। ଆଉ ହଉଛି ଲୋକଙ୍କର ବର୍ଷା ଯୋଉ ଇଏ ବିଲରେ ପାଣି ଫଜାଇକି ଲଙ୍କା ଫଙ୍କା ଫ ଫସଲ ଯୋଉମାନେ କରିଛନ୍ତି ସବୁ ପଚି ପୁଚା ଯାଇଛି ଯୋଉମାନେ ଟିକେ ମୋର ଏଇଟା ଭଲ ହେଲା ଏ ବର୍ଷ ଟିକେ ମୋର ଯୋଉ କହୁନଥାନ୍ତି ଆଳିଆ ଜମିଟା। ସେଇଥିରେ ମନ କଣ ହେଲା ନଗେଇଦେନି ହଁ। ସେ ଆ ବତର ରହିଲାନି ନା ମାଟିରେ ପାଣି ଯାହା ପଇଲା ସବୁ ଗଡ଼ିଗଲା। ଯାହା ଫଳ ରେ ଯୋଗକୁ ଏଇ ଏଇ ବର୍ଷ ହଉଛି ବାହାଘର ଘରିଆ ଆଉ ହଉଛି ପର୍ବପର୍ବାଣି ସିଜିନ୍ ଟା। ହଁ ସମୟ ଟା ଏଇା ସେ ଚାଲିନି କି। ଆଉ ସବୁ ଭୋଜି ଭାତର ହଁ। ଭୋଜି ଭାତର ଅସର ଚାଲିଛି ଆଉ ସିନା ଆମେ ସିନା ଘରେ ହିସାବରେ ଆଣିଲେ। ଶହେ ଦିଇଶହ ଲଙ୍କାକୁ ଦି ଦ ଦିନ ଖାଇବା ଆଉ ଭୋଜି ଭାତରେ କିଲେ ଦି କିଲୋ ସେ ନେବେ। ଆଉ ଯୋଗକୁ ଏୟ ମାର୍କେଟରେ ହଉଛି ସପ୍ଲାଇ କମ ଅଛି ଲଙ୍କାର।
ଲାଙ୍କର ଆଚ୍ଛା।
ଆଉ ସେଥିପାଇଁ ଆଉ ମୁଁ ଏଇଁ ଏକା ମୁଁ ଯାହା ମୋର ମନ ପଲି ଆଉ ମୋ ମନ ଇଚ୍ଛା ଯାହା ରେଟ ଲଗେଇଲି ଆଉ। ସେଇଟା ମତେ ଟିକେ ଲାଭ ଦେଇଛି।
ଆଛା ତ ହଁ ଯାହା ହଉି ଲାଭ ହ ହେଲେ ଟିକେ ମୋଟିଭେସନ ମିଳିବ କି ହଁ ଆଉ ଗୋଟେ କି ଚାଷ କରିବି କଣ କରିବି। ଆଉ ଯଦି ଲସ୍ ହବ ଏମିତି ବର୍ଷା ବର୍ଷା ଯଦି ନହବ ଆ ତାହେଲେ ଆ ସି କରିବ କଣ ପାଇଁ
ନା ମୋ ବୁଦ୍ଧି କି ଗୋଟେ। ପହଞ୍ଚି ଗଲା ମୋର ଏଇ ବୁଦ୍ଧିଟା ନଥିଲା ଏଇ ଗୋଟେ। ଟେ ସାଙ୍ଗ ଟେ ଏମିତି କୋଉ କ କହିଲା କଲା ତୁ ସାଙ୍ଗ ଗୋଟେ କଣ କରୁନୁ ଲଙ୍କା ନଗଉନୁ।
ଆଚ୍ଛା।
ମୁଁ ସେତେ ଲାଇ ଭାବି ତମକୁ ଫୋନ କରିକି କହିବି ବୋଲି କି।
ହୁଁ।
ବୁଝିଲ ଆଉ ମୁଁ ତ କହିପାରିଲିନି ଆଉ ଆଉ ତମ ଚାଷ କଥା କଣ କୁହ?
ହଁ ଆମର ତ ଏପଟେ ଲଗା ହଉଛି ଭେଣ୍ଡି କାକୁଡି ବାଇଗଣ ଏମିତି ଚାଷ ଏ ହଉଛି ଆଉ ଏଇଠି ଆମ ଆମର ତ ସେଇ ବଖରା ଦେଇଦେଇଛୁ ସେ ଯୋଉ ଲି ଦେଇଛୁ ତା ସେ ଚାଷ ହାରିକା କରୁଛନ୍ତି ଯାହା ହଉଛି ଅଳ୍ପ କିଛି କି ଆଣି ଦେଇ ଦଉଛନ୍ତି। ଆମର ଏଇଠି ଯୋଉ ଘର ପାଖରେ ଯୋଉ ଜମି ଅଛି ସେଥିରେ। ଟ ଲୋକାଲ ଟିକେ ଲଗେଇ ଦଉଛୁ ବାଇଗଣ ଟମାଟୋ ଭେଣ୍ଡି। କାକୁଡି ଏମିତି କିଛି କିଛି ଅଳ୍ପ ଅଳ୍ପ ଜାଗା ଦେଖିକି ଲଗେଇ ଦଉଛୁ ଯେମିତି କି ଘର। ଘରେ ଖାଇବା ପାଇଁ ଯେମତି ଆଡଜଷ୍ଟ ହବ ସେମିତି ବାହାର କୋଡେ ଦେବା ପାଇଁ ନ ବିକିବା ପାଇଁ। ବିକିବା ହିସାବରେ ନ ଘରେ ଯେମିତି ଚଳି ହବ ଡେଲିକିଆ। ଆ ତରକାରୀ ଭଜା ହେଇପାରିବ ସେଇ ହିସାବରେ କିଛି ଲଗା ହେଇଛି। ଧଣିଆ ପତ୍ର କିଛି ବି ଲଙ୍କା ଲଗେଇଛୁ କିନ୍ତୁ ବହୁତ କମ ମାତ୍ରାରେ ଲଗେଇଛୁ। ଆଉ ଯେମିତି ଘରେ କେତେ ଲଙ୍କା ଆଉ ଖାଇବୁ ହଁ ଆଉ ଯେତେବେଳେ ଯଦି କିଛି ଅଧିକ। ପରିବା ହେରିକା ରେ ବାହରୋ ଯାଇ ଘର ପାଖରେ ସବୁ ସ୍ଥାାଇରେ ଯୋଉ ଲୋକ ଅଛନ୍ତି ପଡୋଶୀ ମ ତାଙ୍କ ବଳେ ବଳେ ଟିକେ ଦେଇ ଦେଉ ଟିକେ ଭଲ ଲାଗେ ଖୁସି ହୁଅନ୍ତି ଲୋକ କିଁ ପରିବା ଆରିଆ କିଏ ଦେଲେ।
କ ତୋର ପରିବା ଉପରେ ଅଧିକ ଚାଷ ଆଉ କାଠ ଫସଲ ଟୋଟଲୀ ନାହିଁ।
କାଠ ଫସଲ ଏତେ ନାହିଁ ତ କିନ୍ତୁ ହଁ ପରିବା ଟିକେ ଭଲ ପରିବା ଏବେ ତ ସବୁ ଦେଖିବ ନା ବାହାରେ ସବୁ ସବୁ ପରିବା ବିକ୍ରିି ହଉଚି ତାର ସବୁ ସାର ଫାର ମିଶେଇ ଦଉଛନ୍ତି। ଦେହ ପାଇଁ ଜମା ଭଲ ନୁହଁ ସେଗୁଡ଼ାକ ଆଉ ସେ ଲାଗି ନିଜେ ହୋମ ଗାର୍ଡେନିଂ କରିବ ଭଲ।
ପା ହର୍ବାଲ ଉପରେ ଇଏ କରୁଛ ଆଉ ଖତ କଣ। କେମିତି କଣ କରୁଛ ଗୋରୁ ଗାଈ ରଖିଛ ବୋଧେ
ହଁ ଆମର ତ ଗାଈ ଅଛନ୍ତି ଦିଟା ଗାଈ ଅଛନ୍ତି। ଆଉ ବାଛୁରୀ ଅଛି ଗୋଟେ ଆଉ ସେଇ ସାରିଆ ଯା ଏ ହୁଏ।
ହଁ
ସେ କଥା ୟୁଜ୍ କରୁ ସେଇ ବିଲରେ ଆଉ ଏମିତି ଆଉ ପାଣି ସୁବିଧା ବି ତ ଅଛି ଆମର ସେଠି ଗୋଟେ କୁଅ ଅଛି ବାଡିରେ କୁଅ ଅଛି ଆଉ ମଟର ବି ସେଠି ଲାଗିଛି ସେଠି ଗୋଟେ ମଟର ଅଛି।
ଆଛା
ରେବାବା ହଁ ତାକୁ ସବୁ କର ଆଉ
ହଁ ତମର ଟିକେ ଏଟା ହଉଛି ଇଏ ଏରିଆ ମାନେ ପନିପରିବା ଏରିଆ। ସବୁବେଳେ ପାଟିରେ ବିଭିନ୍ନ ଫସଲ ସ୍ଵାଦ ଲାଗୁଥିବ।
ହଁ ଆମ ମାଟି ଟା ବି ଭଲ ପରିବାକୁ ମାନେ ଭଲ ହୁଏ। ଭଲ ହୁଏ କିନ୍ତୁ ଯଦି ବଡ ଆକାରରେ ଯଦି କରିବେଠ ତ ସେମିତି ଏତେ ବଡ ଜାଗ
ସେ ହଉଛି ଯେ ଆମର ଏପଟକୁ ଗୋଟେ ପାଖରେ ଗୋଟେ ବଜାର ଟେ ଅଛି ବୁଝିଲ ସେଠି ସବୁ ବେପାର ଆସୁଛି କିନ୍ତୁ ଏ ଯୋଉ ଚଢା ମା ତେବେ ଏଉଛୁଣା ଦେଖିବ ବଜାର ପୁରା ନିଆଁ ଯୋଉ ପରିବା ହାତ ମାର ରେ ବାହାଘର ସମୟ ଆସିଲା କଣ ଯୋଉ ପରିବାରେ ହାତ ମାରିବ ସେ ପରିବାରରେ ହଉଛି ଇଏ ନିଆଁ ପୁରା ଆଉ ସେ ପନିପରିବା ହଁ ପନିପରିବା ଏତେ ରେଟ ହେଲେ ସେ ଆମ ସିନା ସାଧାରଣ ପରିବାର କଥା ହୁଁ ହୁଁ ନା ଯାହା ଟିକେ ପଇସା ପତ୍ର ଭଲ ଇନକମ ଟିକେ ଉଲ ଚାଷୀ ଘରକୁ ପୁଣି ପରିବା କିଣିବୁ ଏତେ ରେଟ ରେ ଆଉ ହେଇଟା ଟିକେ ଇଏ ଲାଗୁଚି ଆଉ ଆଉ ନହେଲେ ସବୁ ଭଲ।
ଏଁ। ହଉ ହେଲା ଆଉ ଭଲ ଦେଖାଯାଉ ଏଥର ତ ନ ଖାଇକି ସେ ଭେଣ୍ଡି ଫେଣ୍ଡି ନଗା ହେଇଛି ଦେଖାଯାଉ ଏଥର କଣ ହଉଛି ସେ ହିସାବରେ ଯାହା ହବ ମୁଁ ଜଣେଇବି ତମକୁ ଆଉ
ହଉ ହଉ ଠିକ୍ ଅଛି ଆଉ।
ହଉ ଠିକ୍ ଅଛି ମୁଁ ରଇଲି ଆଁ
ହଁ ହଁ ଦବା।